ହ୍ୟାଲୋ
ହଁ ସାଙ୍ଗ କଣ କରୁଛ?
ଏ ଶୋଇକି ତମୁକୁ ମଣେ ପକଉଥିନି।
ଆ
ଆଁ ତମେ ଘଉଚ ହଁ ଖାଇସାଇଲାଣି।
ଚିଲି କନ୍ ଖାଇଲ?
ମୁଁ ଖାଇଥିଲି ବିରିୟାନୀ।
ଉଁ ହୁଁ ମୁଁ ବି ଆଜି ଖାଇଚି ବିରିୟାନୀ।
ଦି ଜଣ ସେମ୍ ସେମ୍ ଖାଇଛନ୍ତି, ଆଉ କଣ? ଆଉ ତମ ଦେହ ଭଲ ଅଛି ନା ତମ ଘରେ
ହଁ ଆମଘରେ ସମସ୍ତେ ଭଲ ଅଛନ୍ତି, ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଆଉ କଁ? ଖୁଁ ରଜ କେମିତି କଟିଲା?
ରଜ ତ ସେମିତି କଟିଲା ଆଉ ରଜରେ ତ ବର୍ଷା ହେଇକି ସବୁ ଗୋଳ୍ ଗୋଳ୍ କରିଦେଲା ଆଉ କଣ? ତମର ଇମିତି କଟିଲା।
ମୋର ବି ସେମିତି କଟିଲା।
ଆଛା।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
ଆଉ କୁଆଡେ ଯାଇଥିଲ ରଜ ରେ?
ରଜରେ ମୁଁ ନେଇଥିଲି ଗୋଟେ ଏ ଗୋଟେ ଷ୍ଟେଟ୍ ପ୍ୟାଣ୍ଟ୍ ନେ ନେଇଥିଲି। ଏଁ ଆଉ ଗୋଟେ ନେ ଥିଲି ଗାଉନ୍ ଆ ଆଉ ଗୋଟେ ନେଇଥିଲି ମ୍ କୁର୍ତ୍ତି ଆଉ ଜିନ୍ସ।
ଆଚ୍ଛା। ତମେ ଏତେ ନେଇଥିଲ ଆଉ
ତମେ? ।
ମୁଁ ଦି ହଳ କୃତି ନେଇଥିଲି।
ଆଉ।
ହଁ ତ ଭଲ, ତମ ସବୁ ଦେହ ଭଲ ଅଛି ନା।
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ହଁ
ତମ ସିଆଡେ ବାହାଘର ଥିଲା କି?
ନାଇ ମ ବାହାଘର ହେଲ୍- ତମର ବାହାଘର ଅଛି କି ସିଆଡେ?
ଆମର ଆମର ବାହାଘରଥିଲା ସରିଗଲାଣି। ହାଲୋ। ହଁ କହ?
ଆଉ ତମ ପାଖରେ କିଏ ଅଛି?
ତମ ବା, ମୋ ପାଖରେ ମୋ ଭଉଣି ଅଛି।
ଆଚ୍ଛା। ତାଙ୍କ ଭଏସ୍ ଶୁଭୁଚିତ ସେଥିପା-
ହଉ ଦେଖି ସେ
ଆଉ କଣ କୁହ?
ସେଇନ୍।
ଆଉ
ହଁ।
ଆଉ ତୁ କୁଆଡ଼େ ବୁଲିବାକୁ ଜାଇନୁ?
କୁଆଡ଼େ ଯାଇନି କଲେଜ ଫଲେଜ ତ ଖୋଲିଗଲଣିି ଆଉ କୁଆଡେ ଯିବୁ। ତମେ କୁଆଡ଼େ ଯାଇନ ବୁଲିବା ପାଇଁ?
ଆମେ ଆମେ ଛୁଟି ହେଇନଥିଲା ଆମେ ଯାଇଥିଲୁ ବୁଲିବାକୁ।
କୁଆଡ଼େ ଯାଇଥିଲ?
କଣ କହିଲୁ?
ତୁ କୁଆଡ଼େ ଯାଇଥିଲୁ?
ଆ ମୁଁ ଯାଇଥିଲି ଉତ୍ତରପ୍ରଦେଶ।
ସେ ହ ମତେ କ ଯାଇନି ଅଛୁ ଘରେ ଆଉ।
ଏ ସମସ୍ତେ ନେଇକି ଯିବେ ଆମକୁ ତ କେହି ନେଇକି ଯିବେନି ଆଉ କଣ କରିବି।
ଯିବୁୁ ଟିକେ ଆସିବୁ କଣ ଘରେ କହୁନୁ?
ଉଁ ଘରେ କହିବି କଣ କହିବି ଭଗଳ କହୁଛନ୍ତି ପା ଆ ଘରେ କହୁ
କହିବୁ କି
ଘରେ କହୁଛନ୍ତି ଏଠ କଲେଜ ଫଲେଜ ଖୋଲିଗଲାନି ଏଠି ଘରେ ରହ ପଢ।
ତୁ କହିବୁ ମତେ ବୁଲିବାକୁ ଇଚ୍ଛା ହଉଛି ମୁଁ ବୁଲିବାକୁ ଯିବି।
କହୁଛନ୍ତି ନା। ଆଉ
ଆଉ
ଆଉ କଣ ଆ ସବୁ ତ ଭଲ ଅଛି ଆଉ। ତୁମର ଖବର କଣ କୁହ?
ଆ ମୋର ବି ଖବର ସବୁ ଭଲ। ହୁଁ
ଆଛା।
ଆଉ ତତେ ଉ ଚାଟ ତିଆରି କରି ଆସେ?
ନା ତତେ ଆସେ?
ମତେ ବି ଆସେନି ମୁଁ ତତେ ପ ପଚାରିଥିଲି ତତେ ଆସିବା ଯଦି ମତେ କହିବୁ।
ତାଇ ମତେ ଚାଟ ତିଆରି କରିବା ଆସେନି।
ଆଉ କଣ ଆସେ?
ଆା ମୁଁ ଇପି ମ୍ୟାଗି ଏଗୁଡ଼ା ତିଆରି କରିିଦିଏ, ଚାଟ୍ ତିଆରି କରିପାରେନି।
ଆଉ?
ହଁ ଭଲ, ତତେ କଣ-କଣ ତିଆରି କରିବା ଆସେ? ନାଇଁ ତତେ ଆସେ କିି? ନାଇଁ-ନାଇଁ ତତେ ଆସେ କି?
ନା-ନା।
ଆଚ୍ଛା। ଆଉ ତତେ କଣ ତିଆରି କରିବା ଆସେ?
ମତେ ଇପି, ମ୍ୟାଗି, ରୋଲ୍, ଚାଉମିନ୍ ଏଇସବୁ ଆସେ ଆଉ।
ଏଇଗୁଡା ତ ଅଛି ଏଇଗୁଡା ଆମର ଖାଇବା ଜିନିଷ
ହୁଁ।
ଓହୋ।
ଆଉ ତମର ପିଜୁଳି ଗଛ ଅଛି?
ଦେହ ଅଛି ନା?
ହଁ, ତମ ଘରେ?
ହଁ ଆମ ଘରେ ବି ସମସ୍ତଙ୍କର ଦେହ ଭଲ ଅଛି।
ତମର ପିଜୁଳି-ପିଜୁଳି ଅଛି ଅଛି?
ହଁ ଆମର ପିଜୁଳି ଗଛ ଅଛି ତ।
ଖାଉଚୁ ନା?
ହଁ ମୁଁ ବଡ ହେଇନି ମୁଁ ଅଛି ଛୋଟ-ଛୋଟ ଅଛି।
ହ ହଁ ଆମର ଅଛି, ଆମର ତିନିଟା ଥିଲା। ଗୋଟେ ରେଟ୍ ରେ ପିଙ୍କ୍ କଲର୍ ହଉଥିଲା। ଆଉ ଦିଟା ଧଳା-ଧଳା ହଉଥିଲା। ଆଉ ଯୋଉଟା ଆ ପିଙ୍କ୍ କଲର୍ ହଉଥିଲା ସେଇଟା କାଟିଦେଲି। ଟା କାଟିଦେଲେ ଆଉ-ଆଉ ଦିଟା ଧଳା-ଧଳା ଅଛି।
କଣ ପାଇଁ କାଟି
ସେଠି ଆମର ରୋଷେଇ ଘର ତିଆରି ହେଲା, ସେଇଥିପାଇଁ ସେ କାଟିଦେଲେ।
ଆଜା-ଆଜା ପିଜୁଳି ଗଛ କାଟିକି ରୋଷେଇ ଘର ତିଆରି କରିଦେଲେ।
ସେଟା ମାନେ ସେଇ ଗଛ ଇଏ ନେଇକିି ଆମ ଏ ମାନେ ମନ୍ଦିର ପାଖେରେ ଲଗେଇ ଦେଇଥିଲେ, ସେଠି ହେଇ ହେଇଯାଇଛି ପିଜୁଳି ସେଇ ଥିରୁ ଆଣି ଖାଇଲା ବେଳେ ସେ ରେଟ୍ ରେଟ୍ ବାହାରୁଛି।
ଭଏସ୍ ଟିକେ କଟିଗଲା ସୁଭିଲନି।
କଣ?
ହାଲୋ, ମୁଁ କହିଲି ମୁଁ କଣ ତମ ଭଏସ୍ ଟିକେ କଟିଗଲା କିଛି ଶୁଭିଲାନି।
ମୁଁ କହିଲି ଆମର ଯୋଉ ଗଛ କାଟିଥିଲେ, ସେ ଗଛ ଆମ ଡ଼ାଳ ଟା ଲଗେଇ ଦେଇଥିଲେ ମନ୍ଦିର ପାଖେରେ ସେଇଠି ଏବେ ଗଛ ହେଇଯାଇଛି ବଡ କି।
ସେଇଠୁ ଆମେ ଆଣିକି ଖାଉଛୁ ପୁରା ଅ ମିଠା-ମିଠା ଲାଗୁଛି।
ଆଛା।
କାଲି ବହୁତ ଜୋର ବର୍ଷା ହେଇଥିଲା ତମ ସିଆଡେ ହେଇଥିଲା?
ହେଇଥିଲା ଯା ଟିକେ
ଆମ ଆଡେ ଏବେ ବି ବହୁତ ଜୋର ଆସିିଲାଣି ହଉ ଟିକେ।
ହଁ ହେଇ ଗଲେ ଭଲ। ଆଉ କଣ ସବୁ ଭଲ ନା?
ହଁ ଆଉ ସବୁ ଭଲ, ତୋର କହ। ଆଉ ସକାଳେ କଣ ଖଇଥିଲୁ? ହ୍ୟାଲୋ। ହ୍ୟାଲୋ। ଟିକେ ନାଇଁ ହେଇନି, ହ୍ୟାଲୋ।